କଣ କରୁଚ?
ନଡିଆ କୋରା କରୁଚି ଆଉ କଣ କରିବା। ନଡିଆ କୋରା ରୁଟି। ନାଇଁ ସରି ନାଇଁ ସେ କଥାବାର୍ତ୍ତା ହୋଉଥିଲି ଡେରି ହେଲାଣି। ଆଉ ଅଲଗା ନଡିଆ ରୁଟି କରିକି ନଡିଆ କୋରା କରୁଚି। ଆଉ ନଡିଆ କୋରା କରିସେଇଲେ ମୋ ପୁଅର ଓଡସ୍‌ ପିଠା କରିବି। ତାର ଗୋଳେଇ ଗାଳେଳି କି ଥୋଇଛି ଭାଜି ନେଇଁ ଭାଜିବି। ଭାଜି ସାଇଲେ କରିବୁ ଆ ହଁ। ଆ ପୁଅର ଓଡ଼ସ୍‌ ପିଠା ପରେ ମୁଁ ଦିଟା ବୁଟ ଥୋଇଚି ସିଜେଇବି ବୋଲି ସିଜେଇନି ଏତୋଳେ ହେଲାଣି।
ବୁଲଚନା କଣ?
ବଡ଼ଚଲା ହବ।
ରାତିରେ କଣ ଭୁଲ୍ ଚଲା ଖାଇଦବ?
ମୋର ଚଳିବ ଯାହା ଖାଇଦେଲେ ତା ଚଳିବ ମୋର।
ହୁଁ।
ଅଁ
ଆଉ ଗଟନ କାନନ ଫିଷ୍ଟି କରିବାକୁ ଯାଇନ ଏ ବର୍ଷ?
ନାଇଁ ଏ ବର୍ଷ ଆମେ ଯାଇଥିଲୁ ଆମ ଭଉଣୀ ଏରିକା ସବୁ ମିଶିକି। ମାମୁଁ ଝିଅ ଭଉଣୀ ଆମେ ଦି ଭଉଣୀ।
କୋଉଠିକି ଯାଇଥିଲ?
ଆମ ଛୁଆ ମାନେ। ଆମେ ଯାଇଥିଲୁ ଅଂଶୁବା ହଦକୁ ଯାଇଥିଲୁ।
ହୁଁ।
ହୁଁ। ଯାଇଥିଲୁ ଏଠୁ ଗଲୁ ଏମାନେ ସବୁ ଦି ସଡୁଯାକ ସବୁ ପ୍ରିପାରେସନ୍‌ କରି ହେଲେ ସବୁ ବୁଝାବୁଝି କରିଥିଲେ।
ହୁଁ।
ଆଉ ସେମାନଙ୍କୁ ସବୁ ଡକେଇଥିଲେ। ସେମାନେ ସବୁ ସେଠୁ ତାଙ୍କ ଯେଝା ଗାଡି ରେ ଯାଇଥିଲେ ତାଙ୍କ ପିଲା ଛୁଆ ଙ୍କୁ ନେଇକି। ଆଉ ଏଠି ଆମେ ଆମ ଛୁଆ ମାନଙ୍କୁ ଆଉ ଆଗରେ ପଠେଇଦେଲୁ। ଆଉ ଲୋକ ର ଅନ୍ଧାଳିଆ ଲୋକ ଆଗରେ ଗଲେଣି ନା।
ହେଁ।
ଆଉ ତାଙ୍କୁ ଆଗରେ ପଠେଇ ଦେଲେ ସେମାନେ ଆଗରେ ସେଠି ରନ୍ଦା ଭଡା କରୁଥିଲେ। ଆମେ ଏଠି କାମ ସାରିକି ବାହାରିଲ ମାନେ ପା ଟା ବେଳକୁ ଆଉ ଗୋଟେ ମାମୁଁ ଝିଅ ଆସିନଥିଲା ତାକୁ ଆମେ ଅପେକ୍ଷା କରି କରି ଆମେ ଏଠୁ ଗଲାବେଳୁ ସାଢେ ଏଗାରଟ ବାରଟା ହେଇଗଲା।
ହୁଁ।
ଡେରି ହେଇଗଲା ହଁ। ଆଉ ସେଠି ଯାଇକି ଆଗ ଷ୍ଟାଟର ଆଇଟମ ଟିକେ ଖାଇଦେଲୁ। ଷ୍ଟାଟର ଆଇଟମ୍ ଖାଇସାରିଲା ପରେ ଟିକେ ସେଠି ବୁଲାବୁଲି ପାର୍କ ଫାଷ୍ଟ ଟିକେ ବୁଲାବୁଲି କରିଦେଲୁ। ଆଉ ପାର ବୁଲାବୁଲି ସାରିକି ଆସି କି ଖିଆପିଆ କଲୁ ଆଉ।
ଷ୍ଟାଟର ହେଇଥିଲା
ହଁ ହଁ ହଁ ହଁ।
ଷ୍ଟାଟର ହେଇଥିଲା ଇଏ ଏ ଚିକେନ ପକୋଡା
ହଁ।
ଆଉ ପନିର ପକୋଡା ମସରୁମ ପକ ଆଉ ସୁଇଟ କର୍ଣ ହେଇଥିଲା।
ହଁ।
ଆଉ ମେନୁରେ ହେଇଥିଲା ମେନ କୋର୍ସରେ ହେଇଥିଲା। ଆ ଭାତ ଉଷୁନା ଭାତ ହେଇଥିଲା ଆଉ ଗୋଟେ ହେଇଥିଲା ମଟନ୍ ହେଇ ଆମର ସବୁ ମାଘ ମାସ ତ ଆମେ କେହି ସାଧା ସେ ଆଇଁଷ ଅଛି ଆମେ ସବୁ ଆଇଁଷ କିଏ ଖାଇବୁ ନାହିଁ।
ହଁ।
ଅମ୍ ସେଇରେ ଆମ ପାଇଁ ସାଧା ହେଇଥିଲା।
ହଁ।
ହଁ ଆଉ ମାମୁ ପୁଅ ଝୁଅ
ଜାଣିନେଇ।
ହଁ ମାମୁ ପୁଅ ଯ ଦି ଜଣ ସାନ ମାମୁ ପୁଅ ଝୁଅ ଦି ଜଣ ସେମାନେ ଆଇଁଷ ଖାଇବେନେଇ।
ହଁ।
ତାଙ୍କର ବି ସାଧା ଆମେ ସବୁ ଚାରି ପାଞ୍ଚ ଜଣଙ୍କ ପାଇଁ ସାଧା ହେଇଥିଲା।
ହଁ।
ଯୋଉ ଖାଇଲୁ ଆଉ ସବୁ ସେଠି ଗଲେ ବୋ ଟିଂ କରିବାକୁ ସଉଛି ଗଲେ ବୋଟିଂ କରିବାକୁ ଅଛି। ସବୁ ବୋଟିଂ କରିବାକୁ ସେଠିକି ଗଲେ। ଓଉ ବୋଟିଂ କଲେ।
ହଁ।
ଆଉ ବୋଟିଂ କଲେ ବୁଲାବୁଲି କଲୁ ବାଟରେ ଚାହା ଫା ସବୁ ପିଇଲେ। ବାଟରେ ହେଇକି ଆସିଲୁ ସେଠୁ। ଆସିଲା ପରେ ଗ ନାଇ ଗୋଟେ ପାର୍କ ରେ ବସିଲୁ। ଗୋଟେ ପାର୍କରେ ବସିଲୁ ଛୁଆ ମାନେ ସବୁ ବୋଟିଂ କରିବାକୁ ଗଲେ। ବୋଟିଂ ଫୋଟିଂ କରିସାରିକି
ହଁ।
ଆଉ ଆସିଲୁ ଆମେ ଆଉ ଆଉ ପାର୍କରେ ବସିଲୁ ଆ ସେ ବାଟରେ ଫୁଣୀ ଟିକେ ଚାହା ଫା ଛୁଆ ମାନେ ଟିକେ ବିସ୍କୁଟ ଫିସ୍କୁଟ ଖାଇଲେ। ଆସିକି ଘରେ ପହଞ୍ଚିଲୁ।
ହୁଁ।
ହୁଁ। ଘର ପହଞ୍ଚିଲୁ ଜେଝା ବାଟରେ ଯିଏ ଗଲେ ମାମୁ ଝୁଅମାନେ ସେପଟେ ଗଲେହାରି ଆମେ ଦି ଭଉଣୀ ଇଆଡେ ଆଇଲୁ।
ହଁ।
ଓହୋ ହାଁ। ଯେଝା ବାଟରେ ଗଲେ ହାରି ଆଉ
ଆ ତମ ଘରକୁ ଆସିନଥିଲେ?
ନାଇଁ ଏଠିକି ସକାଳବେଳା ଆଇଥିଲେ ମାମୁଁ ପୁଅ ମାମୁଁ ଝିଅ। ଆମରି ସାଙ୍ଗରେ ଗଲେ ନା ଗାଡି ବୁକ୍ କରିକି ଆାଇଥିଲେ ଭାରି।
ହଁ।
ଓ। ଏଠି ଆମ ତ୍ରିଶୂଳିଆ ଛକରେ ଓଲ୍ହେଇକି ଆମ ସାଙ୍ଗରେ ଗଲେ।
ହଁ।
ଆମ ଗାଡିରେ ସିଏ ଗଲେ।
ଆଜି ବର୍ଷା ଆଉ ହବନି।
ଏ ବର୍ଷ ତ ଗଲା ହାରି।
ହଁ।
ଗଲାରେ କଣ ଆମେ ଟିକେ ଟେନସନରେ ଥିଲୁ ଆମର ଟିକେ ଘର ଅସୁବିଧା ନେଇକି। ଆମେ ଟିକେ ରହିଲୁ ସେମାନେ ଫୋନ କରୁଥିଲେ।
ହଁ।
କରିବା ପାଇଁ କି?
ଆ ସେମାନେ କରିପାରିବେ ନାଇଁ ତମେ ନହେଲେ?
ସେମାନେ ଯାହା ହେଲେ ବି ବାହାର ଲୋକ ନା ଆଉ ସେମାନେ ଏଠି ଏଠିକା ଆସିବେ କି?
ହଁ।
ଆମେ ଯେମିତି ଏଠିକି ଆ ଆସିଲେ ଆସିବୁ?
ହଁ।
ସେଗୁରା ଆମକୁ ସବୁ ଜଣା। ଆଉ ବାହାରେ ସବୁ ରହିଲେ ନା ସେମାନେ? ଆଉ ତ କଣ ଏତେ ତାଙ୍କର ଆଇଡିଆ ଅଛି।
ହଁ।
ତାପରେ ଆମେ ଗଲୁ ବୁଲାବୁଲି ପରେ ନାଇ ତ ଡାକୁଥିଲା ମନା କଲୁ ଅ ଆମେ ଯିବୁ ନାଇଁ।
ହଁ।
ଆଉ ତାର ହେଲା ନାଇ କ୍ୟାନସଲ ହେଇଗଲା ଆଉ
ହଁ।
ହୁଁ।
ଆଉ ଯୋଉ ଗୋଟେ ପାଟିରେ ନ ବୁଝିଲେ ହବ କେମିତି?
ହଁ।
ହଁ।
କ୍ୟାନ୍ସେଲ ହେଇଗଲା ଗଲୁନାଇ। ଘଡଘଡିି ମାରୁଛି କଣ କହିଲ?
ସାଞ୍ଜ ବୁଡେ କଣ ଖାଇଥିଲ?
ସଞ୍ଜ ଗୁଡେ ବା କରିଥିଲି ଯୋଉ ମଟର ସିଝେଇଥିଲି ଆଉ ତାକୁ ଟିକେ ସୁପ୍ କରିଦେଇଥିଲି।
ହଁ।
ମଟର ସୁପ୍ ଟିକେ ଖଟା ପାଣି ଦେଇକି
ହଁ।
ତାକୁ ଟିକେ ସୁପ୍ କରି ଦେଇଥିଲି।
ହଁ।
ତାକୁ ପିଇ ଥେଲୁ। ତାପରେ ଟିକେ ଫୋନ୍ ଦେ କଥାବାର୍ତ୍ତା ହେଲାବେଳକୁ ଟିକେ ଡେରି ହେଇଗଲା, ଆଜି ଖାଇବା ସେ ପୁରା ବହୁତ ଡେରି ହେଇଗଲାଣିି ରନ୍ଧା।
ଆ, ମଟର ସୁ ଏ ଯୋଉ ବଟନ କାନ ଇଏ ତୋମ ଭାଇ ଭାଉଜ ହେରକା ଯାଇଥିଲେ ଯୋଉ ଥର ଭଲ ମଜା ହଉଥୁଲା।
ସେତେଳେ ସବୁ ଥିଲେ ବାପା ଥିଲା ବୋଉ ଥିଲା, ଆମ ବୋଉ ହେଲା ବୋଉ ମରଯାଇଥିଲା।
ହଁ।
ଆଉ ସେତେବେଳେ କଥା ଆଉ ଏତେବେଳେ କଥା ସେ ବହୁତ ତଫାତ୍ ନା ଏବେ।
ହଁ ଭାଇ ଯାଇଥିଲା, ଭାଇ ଦି ଦି ବର୍ଷ ଯାଇଛି ନା କଣ ଭାଇ ଆଉ।
ହଁ।
ହଁ ତାପରେ ମଲା ସିଏ ଆଉ।
ହଁ। ହଁ କଣ କରିବା ସେଠୁରୁ ଯାଇଥିଲୁ ଆମ
ଭଲ ନା କଣ?
ହଁ ସେମତି ଆଉ ଭଲ କଣ? ହୁଁ,
ଆଉ ଯିବା ଆସିବା କରୁନ କି?
ନାଇ ଯିବା ଆସିବା ସେମିତି ନାହିଁ। ଆଉ ହଁ ପିଲାଛୁଆଙ୍କୁ ସିଏ ତାଙ୍କର ଟାଇଟ୍ କରି ରଖିଦେଇଚି, ଆମ ସାଙ୍ଗରେ କଥାବାର୍ତ୍ତା ବିଶେଷ ନାଇଁ। ଆମେ ବି ଯିବାଆସିବା ନାହିଁ, ଆମ ସାଙ୍ଗରେ କଥାବାର୍ତ୍ତା ଫୋନ୍ ଏବେ ବି ନାହିଁ। ସେ କିଛି ନାହିଁ ଏ, ବାଟରେ ଅଛି ଭଲରେ ଆମେ ଆମ ବାଟରେ ଭଲରେ ଅଛୁ। ଆମେ ଏଁ, କାଇଁ ଅଯଥାରେ ତା କଥାରେ ମୁଣ୍ଡ ପୂରେଇବୁ।
ହଁ।
ଆଉ ତା କଥାରେ ମୁଣ୍ଡ ଖେଳଉନୁ ତା କଥା ଆଉ କିଛି ଭାବୁନୁ ଆମେ।
ହଁ।
ହଁ। ଯେତିକି ଭାବିଥିଲୁ ବହୁତ ଭାବିଥିଲୁ ଆଉ ତା ଆଉ ତୋମେ କଣ ଖାଇଲ?
ଆମେ ସେଇ ମଟର ଆମର ହେଇଥିଲା ଆମର ମଟର ତରକାରୀ ହେଇଥିଲା, ରୁଟି ହେଇଥିଲା।
ହଁ।
ଏଇ ମଟର ତରକାରୀ କରି ରୁଟି ଖାଇଲୁ।
ହଁ।
ଆଉ ଅଇକା ଆଉଁ, ଆଉଁ ତାକୁ ରୋଷେଇ ଚାଲିଚି, ଆଉ କଣ ହବ ଯେବେ ଖାଇବୁ ନଲେ ନାଇଁ ଆଉ।
କାଇଁ ଖାଇବନି ରାତିରେ?
ନା ଆଉ ଇଚ୍ଛା ନାହିଁ, ରୁଟି ଗୋଟେ ଚିନିକୁ ଦେଇକି ଖାଇଦେଲି।
ହଁ ଆଉ ରାତିରେ କିଛି ଖାଇବନି?
ଉ ନାଇଁ ଆମିଷ ଖାଇଆର ନାହି।
ଆଉ ସକାଳେ କଅଁ ଖାଇଥିଲ।
ସକାଳେ ନଈରୁ ଆସିକରି ଚାହା
ହଁ।
ଆଉ ଚାହା ରୁ ରୁଟି। ନାଇ ଚାହା ସୁଜି ଉପମା।
ହଁ।
ଖାଇ ସାରି
ସୋଇଥିଲ?
ହଁ।
ଆଉ କଅଁ ଖାଇ ଥଲ।
ସେ କୁକୁର ଟା କାଇଁ ଭୁକୁଛି।
କି ଗେଡ଼ମେଲା ଅଛି କେଯାଣି
ନାଇଁ ନାଇଁ ଗେଟ ଦେଇଦେଇଛି ଚାଲି ଚାଲି ଯାଇ ଚି ନା ଗେଟ ଦେଇଦି। ହୁଁ।
ସେଇଠୁ ଚାହା ଖାଇଲୁ ରୁଟି ଖାଇଲୁ ତାପରେ ସେ ବାସନ ନେଇକି ମାଜିଲି ତାପରେ ପୋଟଳ ଆଳୁ ଭଜା ହେଲା।
ହଁ
ସେଠୁ ଜହ୍ନି ଭଜା ହେ।
ହୁଁ।।
ଡାଲି ହେଲା ଭାତ ହେଲା ସେଠୁ ତାକୁ ଖିଆ ପିଆ ହେଲା।
ହୁଁ।
ତାପରେ ମଜା ଧୁଆ ହେଲା ହବାକୁ ମେଘ ଯେ ପକେଇଲା କାହିଁରେ କଣ। ତାପରେ ମେଘ ଛାଡିଲାଠୁ ମଜା ମଜି ହେଲା ହେରା ମାଜି ମୁଝିକି ଟିକନାଗୁ ଏଠି ଗପିଲୁ।
ହଁ।
ଗପି କି ସେଠୁ ନିଦ ମାଇଲା ଶହିପହିଲୁ। ହୁଁ ହେଟୁ। ଉଠିକି ଦୁଆର ଘର ଫାର ଓଳେଇକରି ହୋଟୁ ତୁଗୋଡ ହାତ ଧୁଆ ଧୁଇ ହେଇକି ଠାକୁର ପାଖରୁ ଫୁଲ କଢା ହେଲା ଫୁଲ କଡା ହେଇକି ଦୀପ ନାଗିଲା କଷା ନାଗିଲା ଠାକୁର ପୂଜା ହେଲା। ସନ୍ଧ୍ୟ। ଦିଆ ହେଲା।
ହଁ।
ତାପରେ ସନ୍ଧ୍ୟା ଦବା ଅଧଘଣ୍ଟା ପରେ ଠାକୁର ଘର ଉଡା ଉଳି